ହଁ କୁହନ୍ତୁ କଣ କରୁଥିଲେ?
ଏଇ ରୋଷେଇ ପ୍ରାୟ ସରିବା ଉପରେ ହେଲାଣି ଆଉ।
ଆଛା।
ଆଉ କଲେଜ୍ ଫଲେଜ୍ ଯାଉଛ ନା କଣ ନା ଘରେ ରହି ପରୀକ୍ଷା ଦୋଉଛ।
ନାଁ ନାଁ କଲେଜ୍ ସଇଲାଣି।
ଓହୋ ଘ ପରୀକ୍ଷା ଫୁଣି ଦୋଉଚ।
ନାଁ ନାଁ ନାଗ ଏଜାମ ପାଇଁ ଏ ଯୋଉ ଜବ ଜବ ପାଇଁ ଏକଜାମଦୋଉଚି। ଜବ ପାଇଁ କମ୍ପିଟେଟିବ ଯୋଉ ଯବ ବାହାରୁଛି କମ୍ପିଟେଟିବ ଏକ୍ସାମ୍।
ହୁଁ ହଁ। ହଁ ଏବେ କଣ ତମେ ଘରେ ଏକୁଟିଆ।
ଆଉ କଣ କରିବି।
ହୁଁ ହୁଁଁ।
ନାଇଁ ଅଛି ଏଇଟି ଶାଶୁ ଘରେ ଅଛି।
ଅହୋ ଏବେ ଶାଶୁ ଘରେ ଅଛ। ଆଉ ବାହାରକୁ ଯିବାର ପ୍ରୋଗ୍ରାମ ନାହିଁ ନା ମାନେ ପୁରା ପଳେଇ ଆସିଛ ବାହାରୁ?
ନାଇଁ ନାହିଁ ତ ଏବେ ଏବେ ଅଛି ଯୋଉଠି ଘରେ ଅଛି ଆଉ।
ଆଉ ମାନେ ମ୍ୟାରେଜ କରିକି କଣ ଅନୁଭବ କରୁଛନ୍ତି ମ୍ୟାରେଜ ଲାଇଫ ଭଲ ନା ଖରା ପେ ହେଁ ହେଁ।
ଉଁ ଉଁ ମ୍ୟାରେଜ ଲାଇଫ ହିଁ ହଁ ଆପଣ ଜାଣିଥିବେ?
ମୁଁ ତ ବହୁତ ପଶ୍ଚାତାପ କଲିଣି ହେଁ ହେଁ ହେଁ। ସେତବେବଳେ ତ ବହୁତ ଏକୁଟିଆ ଏକୁଟିଆ ଫିଲ୍ ହୁଏ। ଯେ ଆଉ ମୋ ପୁଅ ଯୋଉଠୁ ରହିଲା- - ତାପରେ ଟିକେ ଗହଳି ଗହଳି ଲାଗିଲା ମାନେ ମୋ ସାଙ୍ଗରେ କିଏ ଅଛ ବୋଲି ଟିକେ ଲାଗିଲା।
ହଁ
ନହେଲେ ବହୁତ ଫେିଲ୍ ହୁଏ ସେତେଳେ ବହୁତ୍ ଏକୁଟିଆ।
ହଁ ବା ମତେ ତ ସେଇଭଳିଆ ଲାଗୁଚି ଆଉ।
ହଁ ହଁ
ଆଉ ସେ ହ- - ରହିଥିଲେ ଯାହା କିଛି ଲାଗନ୍ତାନି। ସେ ତା ରହୁନାହାନ୍ତି। ସେଥିପାଇଁ ଟିକେ ଭଲ ଲାଗୁନି।
ହଁ ସେ ତାଙ୍କ ଡ୍ୟୁଟିରେ ଯାଉଥିବ।
ସେ ଏଠି ରହୁନାହାନ୍ତି ନା ସେ ବାହାରେ ରହୁଚନ୍ତି।
ସିଏ ବାହାରେ ଅଛନ୍ତି। ତମେ ଏଠି ରହୁଚ ତାହେଲେ।
ହଁ ମୁଁ ତାଙ୍କ ପାଖ ଖୁ ଯାଇଥିଲି ଏବେ ଏଇ ଦୁଇ ମାସ ପୂର୍ବରୁ ଯାଇଥିଲି ତାଙ୍କ ପାଖକୁ ଥିଲି ଦି ମାସ ସେଠି ରହିଥିଲି।
ହଁ ହଁ।
ଆସିଲି ଆଉ ଗୋଟେ ଅ ଇଏ ହେଲା ତ ଅସୁବିଧା ହେଲା ତ ସେଥିପାଇଁ ଆସିବାକୁ ପଡିଲା ଆଉ।
ଓହୋ, ଆଉ ଯିବନି ନା ରହିବ ଏଇଠି ପୁଣି।
ନା ଏଠି ଅଛି। ସେ ତାଙ୍କର ଯଦି ହବ ସେ ଉଁ ଉଁ ଆସିପାରନ୍ତି ପାଖାପାଖି।
ଅ ହ।
ପାଖାପାଖି ଆସିଆକୁ ଟ୍ରାଏ କରୁଚନ୍ତି। ଯଦି ହେଇଯିବ ତ ଭଲ ଆସିବେ ହେରି।
ଆଁ
ସେଥିପାଇଁ ଅଛି ଏବେ ତ ଏଇଠି।
ପାଖାପାଖି ରହିଲେ ଭଲ ନହେଲେ ସିଏ ସେ ଠି ରହୁଥିବେ ତମେ ଏଠି ରହୁଥିବ ଆଉ ନଏଲେ ହଁ, ଭଲ ଲାଗିବନି।
କିଛି ଗୋଟେ ଯାହା ବି ଗୋଟେ ଦରକାରେ କାହାକୁ ଏତେ କହିବ ବି ତମେ।
ହଁ ହଁ ନିଜର ନଥିଲେ କାହାକୁ କହିବ ଗୋଟେ।
ହଁ, ସେଇଟା ଟିକେ ଅସୁବିଧା ହଉଚି।
ହଁ।
ନହେଲେ କିଛି ନାହିଁ।
ହଁ ସେଇଆ ବା।
ଆଉ ଆପଣଙ୍କ ପୁଅ ଖାଇଆକୁ ଦେଇ ସାରିଲେଣି?
ହଁ ସେ ସ ସକାଳେ ଯାହା ଖାଇଥିଲା ତା ଦେହଟା ତ ଭଲ ନାଇ ସ ଯାହା ଖାଉଚି ତାହା ବାନ୍ତି କରୁଚି। ଯୋଉଣ କୁ ତ କୌଣସି ଜିନିଷ ଖାଲି ଯାହା ମୀ ମିିଠା ଉପରେ ଯାହା ଖୋଜୁଚି ସିଏ ଆଉ। ଏମିନ୍ତି ଭାରି ହଇରାଣ କରୁଚି ଏଇକା ଆଉ ଭାତ ବି ଏଇକା ଦଉନି ନା ମନା କରିଛନ୍ତି ଡକ୍ଟର। ଜର ଟା ହେଇଥିଲା ଆଉ ଟିକେ କମିଚି ଯାଇକି ଯାହା ସିଝା ସିଝି ଖାଉ। ଚି ଯାହା ତ ଖାଇଲେ ବାନ୍ତି କରୁଚି ଆଉ କିଛି ରଖୁନାହିଁ।
ହଁ।
କମ୍ଫ ଗୁଡାକ ବି ହେଇଯାଇଚି କମ୍ଫ ହେଇଯାଇଚି ନା।
ହ।
ତା ସେ ଯୋଉ କମ୍ଫ ପାଇଁକି ଯୋଉ ମେଡିସିନ ଟା ଖାଉଚି ସେଇଟା ସେ ଝାଡା ବାଟେ ବାନ୍ତି ବାଟେ କାଢୁଚି। ଆଉ ଭାରି ହଇରାଣ କରୁଚି।
ଅ ହଁ।
ନିର୍ମଳା କହିଲା ନା ତାଙ୍କ ତାଙ୍କ ସାନ ପୁଅ। ହଁ ଠୁ ମୋ ପୁଅ ଅଢେଇ ମାସେ ବଡ ଆଉ।
ଅ ହ।
ହଁ।
ହୁଁ ହଁ ଆଉ ମେଡିସିନ୍ ମେଡ଼ିସିନ୍ ଦେଲେନି କଣ ନା ଦେଇନାହାନ୍ତି?
ସେ ନାଇଁ ମେଡିସିନ ତ ଖାଉଚି ମେଡିସିନ ବି ଖାଉ ଚି ମେଡିସିନି ମେଡ଼ିସିନି ଇଆଡେ ଖାଉଚି। ଚି ସେ ଯୋଉ ଗାଧୁଆ ବନ୍ଦ କରିଦେଲେ ଦି ଦିନ ଖଣ୍ଡେ ଆଉ ତାଙ୍କୁ ଗାଧେଇ ଦେଲିନେହିଁ। ଆଉ ସେ ତ ଭୋପାଲୋ ପେଟ ଗରମ ହେଇକି ଖାଲି ତ ପାଣି ଭଳିଆ ଝାଡା ଆଉ ପାଣି ଭଳିଆ ଖାଲି ଝାଡା। ସେଠୁ କାଲି କଣ କଲି ମୁଁ ତାକୁ ମୁଁ କୁଣ୍ଡରେ ବସେଇଦେଲି। ପେଟ ଟିକେ ଭଲସେ ବାଡେଇଲାକୁ ଟିକେ ଝାଡା ଟା ଚେଞ୍ଜେ ହେଲା ପେଟ ଗରମ ପୁରା ଏତେ। ହଳ ପୁରା ପରିସ୍ରା ପୁରା ହଳଦିଆ।
ହୋଇ ଗରମ ଖରା ଯୋଗୁ ବେଶୀ ଦେହ ଖରାପ ହେଇଯାଉଚି ପେଟ ଗରମ ହେଇ
କାଲି ରାତିରେ। ମୁଁ ମୁଁ ଏସିି ଟାକୁ ନର୍ମାଲି ଦେଇଥିଲି ତା ବାବା କେତୋ ଳେ ପଛରେ ଆସିକିରି ଏ ସିଏ ଯା ଖେଳ ଦେଖିବାକୁ ଆସିକିରି ପୁରା ଷୋହଳରେ ପୁରା ଏସି ଦେଇଦେଇଛନ୍ତି ପୁରା ହାଇ ରେ। ମୁଁ ସେଇଠୁ ବାରଟା ରାତିରେ ଦେ ହଁ ବା ବାରଟା ରାତିରେ ଦେଖିଲା ବେଳକୁ ଆମେ ସିନା ବଡ ମଣିଷ ଘୋରେଇ ହେଇଯିବୁ ନିଦ ବଉଳାରେ ହୋଉ। କି ସେ ଯାହା ହୋଉ ସେ ତ ଛୁଆ ଟା ଦେଖିଲା ବେଳକୁ ସିଏ ପୁରା ମାନେ ପୁରା ତା ଦେହ ପୁରା କଲାପସ୍ ପୁରା ପଡିଗଲାଣି। ପୁରା ପୁରା ଥଣ୍ଡା। ପଡିଗଲାଣି ମୁଁ ଉଠିକିରି ମୋ ରାଗ ଚିଡିଲା ଏସି ଟାକୁ ପୁରା ବାରଟା ରତିରୁ ପୁରା ବନ୍ଦ। କରିଦେଲି ବନ୍ଦ କରିଦେଇକିରି ସେଇଟୁ ଇଏ ସେଇଟୁ ଉଠିଲା। ଉଠିଲା ବୋଳକୁ ମମି ମମି ଶୀତ ହୋଉଚି ଏମିତି ହେଲା ସେଉଠୁ ବୋତଲ ପିଉଚି ବୋତଲ ପିଇ ଵୋ ତ କହିଲା ବୋଲ ପିଇବି ବୋତଲ ପିଇ ସାରିଲା ତାପରେ ଘରେଇକିରି କୋଳରେ ଶୁଆଇଲି ଏସିି ବନ୍ଦ କରିଦେଲି। ପୁରା ଦେହ ପୁରା ଥଣ୍ଡା ପ ଦେଇଥିଲା ପୁରା ଭୋଉତୁ ଥଣ୍ଡା। ତାପରେ ଜରୁଆ ଛୁଆ ଟା ଇଏ। ସିଏ ପା ଆଜି ମାନେ କେ ମାନେ ମୁଁ ସକାଳେ ତା ଆଉ କହିବାକୁ କି
କମ୍ ରେ ରଖିବେ କମ୍ ଟା ଯୋଉ ଅ ଅଧିକ ଟେମ୍ପରେଚର ମାନେ ଛବିଶି ସତେଇଶି ରେ ରଖିବେ। ଅ ମାନେ ଆଉ ଅ କମ କରିବେନି କମ କଲା ମାନେ ତ ଛୋଟ ଛୁଆ ମାନେ ତ ଏସି ସି ମୂଳରୁ ଲଗଉନାହାନ୍ତି ଯୋଉଠି ଛୋଟ ଛୁଆ ଥିବ, ଏସି ଲଗଉନାହାନ୍ତି ଟୋଟାଲି। ଆଉ ଯୋଉପଟେ ଅଧିକ ଗରମ ତ ରହିହବନି ହେଲେ ପଚିଶ ଛବିଶି ହେଇ ଭିତରେ ଦେଇକି କରିବ ଭଲ।
ହଁ ପା ଯାଇ ଦେହ ପୁରା ଖାଲୁଆ ମାନେ ବହପ ଯୋ ବରଫ ଫୁରୁ ବାହାରିଲା ଭଳିଆ ହେଇଥାଏ।
ଛୋଟ ଛୁଆ ତାଙ୍କ ସ୍କିନ୍ ବି ବେଶୀ ସମ୍ଭାଳିବନି।
ହଁ ତାପରେ ବି ଜରୁଆ ଛୁଆ ଟା ନା। ଆଉ ମୋର ମାନେ ହଁ। ହସ ରାଗ ତ ଚିଡିଲା ସକାଳୁ ପୁରା କହିଥାନ୍ତି ଭଲକି ତ ଗଲେ ବାହାରି ସେଠି ଉଠିକି ଲେଟ୍ ହେଇଗଲା। ଆଉ ହଁ, ହଁ, ହଁ ଏତେ ଜୋର ମାନେ ଇଏ ଇଏ ହଉ ଛୁଆଙ୍କ ଦେହ ଖରାପ ହେଲେ ଜାଣିଥିବ ମା ମାନଙ୍କୁ ସେ ଜମା କଣ କଟେ କ୍ଷଣିଙ୍କ ପାଇଁ ଛାଡିବେନି।
ଜମା ଛାଡିବେନି କି କିଛି କାମ କରେଇ ଦେବେନି କିଛି ନାହିଁ। ହଇରାଣ ହଉଥିବ ସେଇ ଛୁଆଙ୍କ ଦେହ ଖରାପ ଟାଇମ ରେ ବହୁତ ହଇରାଣ।
ହଁ ପା ଆଉ ଇଆଡେ ଘର କାମକୁ ସେଆଡେ ଛାଡୁ ନାହିଁ ତା ଦେହ ଖରାପେ ଆଉ ଭାରି ହଇରାଣ ମାନ ହଉଛି।
ହଉ ହଉ।
ଏମିତି କରୁଛି ତମେ ତ ଏଇନା ସିଙ୍ଗିଲି ଅଛ ଗୋଟେ ଛୁଆ ହେଇଯାଉ ଦେଖିବ ଆଉ। କେତେ ହଇରାଣ।
ଜାଣିଛି ତ ହ ସମସ୍ତଙ୍କଠୁ ଶୁଣୁଛି
ହୁଁ। ଫାଷ୍ଟ ଫାଷ୍ଟ ତ ଏବେ ଶୋଇବେନି ନା କିଛି କରିବେନି, ରାତି ରାତି ଚିଆଞ୍ଚି ମାନେ ରାତି ରାତି ପୁରା ଚେଇଁବେ।
ହଁ ଶୋଇବେନି ତ ଆମେ ରାତିରେ ଚେଇଁବାକୁ ପଡ଼ିବ ଆଉ।
ହଁ, ହଁ, ହଁ ବହୁତ୍ ହଇରାଣ। ହୁଁ, ହୁଁ ଵୋପା ଲୋ।
ଆଉ ଘରେ ସମସ୍ତେ ଖାଇଲେଣି?
ନାଇଁ ନାଇଁ ରୋଷେଇ ତ ଚାଲିଚି, ଖାଲି ରାଈଟା ଯାହା କରିବି। ଆଉ ଡାଲି ପକାନ୍ତିନି ଶାଗ ଭଜା ସରିଗଲା ଭାତ ହେଇଯାଇଚି, ଖାଲି ରାଇ ପଘା ରାଇ କରିବି ଆଉ ଯାଇକି ଖାଇଲା ବେଳକୁ ବାରଟା ସାଢ଼େ ବାରଟା ଆଉ।
ଓହୋ
ହଁ, ଆଉ ବାପ ହେରିକା ଆସିବେ, ଆଉ ଖିଆ ପିଆ ହବ। ଆମର ହାଟ ହୁଏ ନା, ପରିବା ହାଟ
ହଁ।
ଆମ ବା ମୋ ବାପା ଦିଅର ଏଗୁଡ଼ ସବୁ ପଳେଇବେ ହାଟକୁ ତିନିଟା ବେଳକୁ।
ଓହୋ।
ଆଜି ଯା, ଶନିବାରେ, ବୁଧବାରେ। ଏଇ ଦିଦିନି।
ଏପଟେ ରବିବାର ହାଟ।
ହଁ, ହଁ, ହଁ ଏ ଆମର ବି ସେ ଯୋଉ ଉ ଦିଅର କରନ୍ତି କୋଉଠି କହିଲ ଯାଇକି ଡମଣା ହାଟ ଆରେ ସେଟିକି ଯାଆନ୍ତି ରବିବାର, ମଙ୍ଗଳବାର, ଗୁରୁବାର ଯାଆନ୍ତି।
ଆମ ପଟେ ରବିବାରିଆ ନହେଲେ ମୋ ବା ପ ଘର ପଟେ ଶୁକ୍ରବାରିଆ ଏଇଭଳିଆ ଆଉ।
ଯାହାର ଯଉ ପଟେ ଥିବ ହାଟ ହଉ ହଉ।
ହୁଁ-
ଆମ ହଁ ଆମର ଏତ ତ ଗାଁ ହାଟ ଆମର ଏଠି ପରିବା। ସେ ଧୁଆ ଧୁଇ ହଉଚି।
ହୁଁ ଆଉ। ଆଉ ଆପଣଙ୍କ ବାଡିରେ କଦଳୀ ଗଛ ହିରିକା ନାହିଁ କିଛି।
ନାଁ ନାଁ ଆମର ବା ବାଡି ହିଁ ନାହିଁ ବାଡି ଥିଲେ ହଁ ଯାହା ଲଗାନ୍ତୁ ବାଡି ହିଁ ନାହିଁ। ମୋ ନଣଦର ଅଛି ବାଡି ତାଙ୍କର ଅଁ ସିଏ ତାଙ୍କର କଦଳୀ ଗଛ ସବୁ ଲଗେଇଚନ୍ତି, ତାଙ୍କର କଦଳୀ ହେଇଥିଲା ଏବେ ଦେଇଥିଲେ। ହଁ ଆମର ନାହିଁ।
ଆମର ଏଠି କଦଳୀ ବହୁତ ତରକାରୀ କଦଳୀ ଆମର ଏଠି। ଏ ପାଚିଲା କଦଳୀ ଏତେ ହେଁ ନାହିଁ ଗଛ ଏମତି ତରକାରୀ କଦଳୀ ଏଠି ହଉଚି। ଏବେ ଗୋଟେ ପଢିଛି କାନ୍ଧି ଆଉ।
ହଁ
ଆ ବଡ କାନ୍ଧି ଟେ ଏଇ ପାଳି ପଡିଚି ଆମର। ବହୁତ ଗୋ ବହୁତ ଗୋଟ ଅଲରେଡି ଖାଇ ସାରିଲୁଣି ବହୁତ କୁ
ମାନେ ତରକାରୀ କଦଳୀ ନା କଣ ମାନେ ଯୋଉ କ ଯୋଉ।
ହଁ ସେ ତ ତରକାରୀ ହଁ ସେ ତରକାରୀ ଭଜା ଭୁଜି ଯୋଉ କଦଳୀ ହୁଏ।
ହଁ ହଁ ମାନେ ଭଲ ମାନେ ମୋଟା ମୋ କଟି କଦଳୀ ହୁଏ ନାଁ ମୁ ନାଇଁ ସରୁଆ ସରୁଆ ରୋଗିଣା ଭଳିଆ।
ହଁ, ମୋଟା ମୋଟା କଦଳୀ ହୁଏ ଏଇପାଳି ବଡ କାନ୍ଧିଟେ ବି ଆମର ଏଇଟା ଆସିଚି।
ଓହୋ ଯା ହଉ ବାଡି ଥିଲେ ଲୋକଙ୍କର ସବୁ ଗ ଗଛ ଲାଗେଇ ସୁବିଧା ହୁଏ।
ହଁ ହଁ ଏଟି କଦଳୀ ଏଠି ପ୍ରାଏ ଏଟି କଦଳୀ ଲଗେଇ ଦେଇଚନ୍ତି ସମସ୍ତେ। ସମସ୍ତଙ୍କ ବାଡି ମାନେଙ୍କରେ କଦଳୀ ଗଛ। ତରକାରୀ କଦଳୀ ହଉ କି ପାଚିଲା କଦଳୀ ହୋଉ ଲାଗି ଯାଉଚି।
ହଁ- ତମର ସେପଟେ କଣ କଦଳୀ ଗଛ ବେଶୀ ନା କଣ।
ନା ନା କ ବେଶୀ ନାହିଁ ଲଗେଇଚନ୍ତି ବାଡିରେ ଖାଇବାକୁ ଆଉ।
ଓହୋ।
ଖାଇବାକୁ ଲଗେଇଚନ୍ତି ଯେମିତି ପ୍ରାୟ ଲୋକ।
ହଁ ହଁ ହଁ
ସେ ଏଇଠି ଆମ ପାଖାପାଖି ଘର ଯୋଉମାନେ ସେମାନେ ସବୁ ଲଗେଇଛନ୍ତି। ଖାଇବାକୁ ସବୁ। କିଏ ଯିଏ ବିକୁଛନ୍ତି ବିକୁଛନ୍ତି ଯିଏ ଖାଉଛନ୍ତି ଖାଉଛନ୍ତି ଆଉ।
ଓହୋ ଆଉ ରଖିଦବା ପଛରେ କଥା ଥା ହବା ଆଉ ହେଲା ହଉ।
ରଖୁଛି‌।